କଣ କହୁଁଛ ହଁ ସୁବୁଛି।
କଣ କରୁଛ?
ମୁଁ ଛାତରେ ଟିକେ ବୁଲୁଛି।
ଅ ପବନ୍ ଦଉଚି?
ପବନ୍ ଟିକେ ଟିକେ ଦଉଛି ଟିକେ ବୁଲୁଚି ଆଉଁ।
ଉଁ ହୁଁ ହୁଁ ଖାଇବା ପିଇବା ସରିଲାଣି?
ହୁଁ ଖାଇଲି ଇଛା ହଉନି। ଇଛାହଉନି ଖାଇବା ପାଇଁ ଖାଇବିନି।
ଅ ହଁ।
କରିଥିଲି।
ଖାଇବା ହେଇଥିଲା ଆ ଡାଲି ହେଇଥିଲା, ଆଉ ପୋଟଳ ଭଜା ହେଇଥିଲା, ଆଉ ଆଳୁ ଫାଳୁ ସିଝା ହେଇଥିଲା। ଭାତ ହେଇଛି ରୁଟି ହେଇନି ଆଜି। ଇଛାହଉନି ସେଇଥିଲାଗି ଖାଇବା ପାଇଁ।
ମଙ୍ଗଳବାର ଭାତ ଖାଅନି କି?
ନାଁ ଖାଏନି ଭାତ।
ଆଉ ସେଇଥିପାଇଁ ରୁଟି ହେଇନି ବୋଲି ଖାଇବାକୁ ଇଛାହଉନି।
ହୁଁ କରିବାକୁ ମେନ୍ କଥା ଇଛା ହେଲାନି କି ଖାଇବାକୁ ଇଛା ହେଲାନି। ସନ୍ଧ୍ୟାବେଳୁ
ଓହୋ ହୁଁ।
ହୁଁ ଖରାବେଳେ ଆଜି ଭାତ ଖାଇ ନଥିଲି।
ହଉ।
ପୋଟଳ ତରକାରୀ ହେଇଥିଲା ଭାତ ହେଇଥିଲା। ଇଛା ହେଲାନି ଆଉ ଖାଇବା ପାଇଁ ଖରାବେଳେ ଖାଇ ନଥିଲି। ସଞବଳେ ଭୋକ ହେଲା ଖାଇଦେଲି ହ।
ହଁ ସନ୍ଧ୍ୟାବେେଳେ ଖାଇଲେ ତ ଆଉ ଇଚ୍ଛା ହବନି ଆଉ।
ହୁଁ।
ଛାତ ଉପରେ ମସା କାମୁଡଛନ୍ତି ନା?
ନା ମଶା କମୁଡ଼ୁ ନାହାନ୍ତି, ଭଲ ଲାଗୁଛି ଭୁଲ ଲାଗୁଛି ଥଣ୍ଡା
ଚି
ହୁଁ।
ମତେ ମଶା କାମୁଡିଛନ୍ତି।
ବାହାରେ ସେଠି ଟିକେ ଇଟା ଲାଗୁଛି ଛାତ ଉପର ଟା ଏତେ ଲାଗୁନି। ବାହାରେ ବେଶି ଅଳିଆ ଆ ଆବର୍ଜନା କୋତରା ଭଳିଆ ସବୁ ଜିନିଷ ପ୍ରାୟ ମଶା ଲାଗିବ।
ହୁଁ ଏଇ ଆମ ପିଣ୍ଡାରେ ବସିଛି ଚଉଁରା ପାଖରେ ମଶା କାମୁଡ଼ି ଦଉଛନ୍ତି।
ହୁଁ ଖାଇସାଇଲଣି?
ନା ଖାଇନୁ ଖାଇବୁ ହଉ ବାପା ଖାଇସାରିଲେଣି। ନନା କୁଆଡେ ଯାଇଛନ୍ତି ଆସିଲେ ଖାଇବେ।
ଉଁ।
ସେ ଖାଇସାରିଲେ ଖାଇବି ଆଉ। ବୋଉ ଦେହ ଭଲ ନାହିଁ। ସେ ବ୍ରେଡ଼ ଖାଇବ। ଏଇ ଦାନ୍ତ ବିନ୍ଧୁ ଥିଲା ତ ମେଡିକାଲ୍ ଯାଇଥିଲେ ଡକ୍ଟର ଦା ଦାନ୍ ତ କରିଦେଇଛନ୍ତି ତ ଏଇକ୍ଷୁଣା ଆଜି ଗ ଗୋଟେ ଦିନ କାଲି ଚବିଶ ଘଣ୍ଟା ପର୍ଯ୍ୟନ୍ତ ଯୋଉ ଖାଦ୍ୟ କିଛି ଖାଇବେନି ଯାହା ତରଳ ପଦାର୍ଥ ଖାଇବ ଆଉ।
ହୁଁ।
ଉଁ ଏଇ ପାରୁଟି କ୍ଷୀର ହଉ ସି ସୁଜି ସିମେଇ ଏଇଗୁଡ଼ା ଖାଇଲେ ଚଳିବ।
ହୁଁଁ।
ହୁଁ।
ତାଙ୍କର କଣ ଦାନ୍ତଟା ବିନ୍ଧୁଥିଲା ନା କଣ?
ହଁ ଦାନ୍ତ ଟା ବିନ୍ଧୁଥିଲା ପୋକ ଲାଗିକି ବିନ୍ଧୁଥିଲା ତ ସେଇଟା ଓପାଡ଼ି ଦେଇକି ଆସିଲା ଆଉ।
ହୁଁ ହୁଁ ଏବେ ଭଲ ହେଇଯିବ ଆଉ।
ହୁଁ
ସେ ତାହେଲେ ବ୍ରେଡ୍ କ୍ଷୀର ଖାଇବେ?
ହଁ।
କ୍ଷୀର ଘରେ ଅଛି ନା କିଣା ହେଇକି ଆସିବ?
କ୍ଷୀର ରେଟ୍ ଟା ଆସି ଥିଲା ସିଆଡୁ ମେଡିକାଲରୁ ଆସିଲା ବେଳକୁ ନେଇକି ଆସିଥିଲି କିଣିକି।
ହଁ।
ଓମ୍ଫେଡ଼୍?
ହଁ ହଁ।
ଆମର ଗାଈ ନାହିଁ ଗାଈ, ବାଛୁରି କିଛି ନାହିଁ।
କଣ ପାଇଁ?
ନାହିଁ ରଖିନାହାନ୍ତି ଥିଲା ଗାଈ ଟା ମରିଗଲା। ତାର କଣ ଦେହ ଖରାପ ହେଲା ତାପରେ ବା ତାର ଗୋଟେ ବା ଛୋଟ କଳା ବାଛୁରୀ ଟେ ଥିଲା ସେ ଟା ବି ବିକ୍ରି କରିଦେଲେ ସେଟା ଟିକେ ବେଶୀ ମାନେ ଏ ଯୋଉ ଇଏ ହେଲା ଡିଆଁ ଡେଇଁ ଗଲା ତ।
ହୁଁ ହୁଁ।
ବାଛୁରୀ ଟା? ମାନିଲାନି ସେଥିପାଇଁ ସେଟା ବିକ୍ରି କରିଦେଲେ ତାପରେ ଆଣିବେ ବୋଲି ଭାବୁ ଥିଲେ ଆଉ ଆଣି ତ ନାହାନ୍ତି ଆଉ।
ହୁଁ।
ହୁଁ ନହେଲେ ଆମ ଗାଈ ଟା ବଢିଆ କ୍ଷୀର ଦିଏ ନା।
ହୁଁ। ଆଉ ଜଳକ ଆମର କ୍ଷୀର ଆସିନି ବଢ଼ିଆ କ୍ଷୀରଟେ। ଆଉ ଟିକେ ଆଣିଥାନ୍ତି ତାଙ୍କର ଅଳପ କ୍ଷୀର। ବଢ଼ିଆ ଥିଲା ମାନେ ପୁରା ମୋଟାଳିଆ ଭଳିଆ ଦେଖା ହଉଥିଲା ବଢ଼ିଆ ଲାଗୁଥିଲା କିନ୍ତି। ଆଉ ଆଣିଥାନ୍ତି ତାଙ୍କର ଅଳ୍ପ କ୍ଷୀର ଆଉ ଦେଲେନି।
ଉ ହୁଁ।
ହୁଁ। ଝିଅ ପାଇଁ ଆଣେ। ଝିଅତାର ଚୁଡ଼ା ଗୁଣ୍ଡ କ୍ଷୀର ଖାଇଦେଲା।
ସେ ଭାତ ଖାଇଲାନି କି?
ନା ମନା କଲା କହିଲା ଭାତ ଖାଇମିନି। ମନାକଲା ତା ବାବାଙ୍କ ସାଙ୍ଗରେ ଭାତ ଖାଏନା ସେ ତା ବାବା ତାଙ୍କର ଶୀଘ୍ର ଖାଇ ଦେଇଥିଲେ। ଆ ବାବାଙ୍କ ସାଙ୍ଗରେ ଶୀଘ୍ର ଖାଇ ଦେଇଥିଲେ ବୋଲି କିି ଆଉ କହିଲା ବାବା ଖାଇସାଇଲେଣି ମୁ ଆଉ ଖାଇମିନି କହିକି ଆଉ ଖାଇଲାନି।
ହଁ ହୋ।
ସେ ସକାଳ ସଞ୍ଜେ ସ ସକାଳ ରାତି ଗାଧୁଆ ବଳ ତା ବାବାଙ୍କ ସାଙ୍ଗରେ ଭାତ ଖାଇବ।
ତମ ଝିଅ ସ୍କୁଲ୍ ଗଲାଣି?
ହୁଁ ସ୍କୁଲ୍ ଯାଇଥିଲା ଆଜି ଯାଇଥିଲା ଆଜି ଯାଇଥିଲା ଗୋଟେ ବେଳେ ପଳେଇ ଆସିଥିଲା ଘରେ ଆସି ଯଉ କାନ୍ଦ।
ତାର ନା ଲେଖା ହେଲାଣି?
କଣ ହେଲା?
ନା ଲେଖା ହେଲାଣି ସ୍କୁଲ୍ ରେ। ହାଲୋ।
ଆଉ ପଢ଼ୁଛି ହଁ। ହାଲୋ।
କଣ କହିଲ ଶୁଭିଲାନି?
ହଁ ସ୍କୁଲ୍ ରେ ନାଁ ଲେଖା ହେଇଛି ଗଲାଣି ଦି ଦିନି ହେଲା ଗଲାଣି ଆଉ ଦି ଦିନି ତାକୁ। ଦେଇଥିଲେ ଯୋଉ କଣ ତ ଦେଇଛନ୍ତି ଆଜି ଗୋଟେ ତାକୁ ଗୋଟେ ନୂଆ ଜେମେଟ୍ରି ବକ୍ସ୍ ଟେ ଦେଇଥିଲେ। ହେଲାକି ହଁ। ଆଉ।
ଗାଁ ସ୍କୁଲ।
ଗାଁ ସ୍କୁଲ୍ ହଁ। ହୁଁ ହୁଁ ଗାଁ ସ୍କୁଲ୍ ରେ ପଢ଼ୁଛି। ଆଉ। ଗୋଟେ କାମ ମତେ କହିଥିଲେ କରିବା ପରିବା ପାଇଁ ମୋର ଆଉ ଖିଆଲ୍ ନାହିଁ।
କଉ କାମ?
ଗୋଟେ ଦେଇଥିଲେ ମତେ କହିଥିଲେ ଗୋଟେ କାମ କରିବା ପାଇଁ ମୋର ଆଉ ଖିଆଲ୍ ନାହିଁ ଏଇ ପୁଣି ମନ ପଡୁଛି।
ଓହୋ ଗାଳି କରିବେ ନା କଣ?
ଉଁ ଗାଳି କରିବେନି। ସେଇଟା ଗୋଟେ କାମ ଥିଲା।
ଓ ହଁ ହଉ କଥା ହେଇସାରିଲେ କରିଦବ ଆଉ।
ହଁ ହଁ ସେଇଆ କରିବା।
ଆଉ ତମ ଘରେ କେତେ ଜଣ ସଦସ୍ୟ?
କଣ କହିଲ? ଆମ ଘରେ ଆଠ ଜଣ।
ଆଠ ଜଣ ମାନେ ସମସ୍ତେ ମିଶିକି ରୁହ ନା ଅଲଗା ଅଲଗା
ହଁ ସବୁ ମିଶିକି ଅଛୁ ଆଠ ଜଣ ଆମେ ଆମେ ସ୍ୱାମୀ ସ୍ତ୍ରୀ ଝିଅ ଝିଅ ଶାଶୁ ଶଶୁର ଆଉ ଦେଢ଼ଶୁର ତାଙ୍କର ଝିଅ ଆଉ
ଓହୋ ଆଉ ଏଖୁଣା କୁଆଡେ ବୁଲାବୁଲି ଯିବାର ନାହିଁ ଯୋଜନା
ଅଛି ଟିକେ ତାରିଣୀ ପାଖକୁ ଯିବାର ଅଛି ଦେଖିବା କଣ ହଉଛି ଯାଇହବ କି ନ ଯାଇହବ
ହ
ସେ ଭାଇ କହୁଥିଲେ କହିଲେ ଗାଡ଼ିରେ ଅଳ୍ପ ପଛକେ ହଉ ଆମେ ପଳେଇବା ନଲେ ସମସ୍ତେ ବୁଲି ଆସିବା
ତଥାପି କେବେ ଏଇ
କହୁଥିଲେ ତ ସେ ସେମିତି କହୁଥିଲେ କହିଲେ ଦେଖିବା କେବେ ଦେଖି ପଳେଇବା ଏ ମନୋଯୋଗ ବୋଧେ ଦଉନାହାନ୍ତି ନା କଣ ଯିବା ପାଇଁ ଆଉ ଘର ଗାଡି ଅଛି କିନ୍ତୁ ମନୋଯୋଗ ଦଉନାହାନ୍ତି କାମ ଫାମ କିଛି ପଡିଯାଉଥିବ
ହୁଁ
ହଁ ପୁଅ ପିଲାଙ୍କର ତ ପ୍ରାୟ କାମ
ହ ତମେ ଟିକେ ମନଯୋଗ ଦଉନା ତାଙ୍କର ଟିକେ ବଢିବ ଇଏଟା
ମୁଁ ତାକୁ କହିଥିଲି
ହଁ
ମନୋଜଗ ତାଙ୍କୁ ଥରେ କହିଥିଲି ମୁଁ କହିଲି ଆଉ କଣ ହେଲା କହିଲା ଯିବା ଆଉ ଏହା କହି ଦେଲା ଆଉ ଇଚ୍ଛା ହଉନି ଏହା କହିବା ପାଇଁ ଯିବା ମାଆଙ୍କର ଡୋରି ନାଗିନି ଯେବେ ଡୋରି ନାଗିବ ଠାକୁର ଆରାମସେ ଡାକିବେ
ହଁ ମୋର ବି ଭାରି ଇଚ୍ଛା ଅଛି ଯିବାକୁ ତାରିଣୀ କେବେ ପୁରା ଛୋଟ ବେଳେ ଯାଇଥିଲି ଆଉ ଯାଇନି ହୁଁ ଆଉ ପୁରୀ ବି ଯାଇନି ଦେଖିବା କେବେ ଡୋରି ଲାଗିବ ଅପେକ୍ଷା କରିଛି ଆଉ ଠାକୁରଙ୍କ ଡୋରି ଟା କେବେ ଲାଗୁଛି ଦେଖିଆ କେବେଠୁ ଆ କରିଛି
ତାହେଲେ ଆମେ କେବେ ଯିବା
କୁଆଡେ?
ତାରିଣୀ
ଆ ହଁ ଗଲେ ବି ହବ
ଚାଲ କେବେ ବାହାରିକି ଯିବା ଏବେ ବି ଏତେ ଗରମ ବି ହଉନି ହାଲକା ହାଲକା ଗରମ ହଉଛି
ଯୋଜନା କର ଯିବା ଆଉ
ହୁଁ ଏବେ ବି ଅଛି ଟିକେ ଭଲ ହଁ ଏବେ ତ ଗରମ ହଉନି ବି ଭଲ ଅଛି ପାଗ
ହଁ
ଆଉ ଆଉ ଏବେ ତ ଆଜି ହଉଛି ଉ ମଙ୍ଗଳ ମଙ୍ଗଳବାରେ ସୋମବାର ଆଡ଼କୁ
ହଁ
ସୋମବାର ଆଡ଼କୁ ନହେଲେ ରବିବାର ଆଡକୁ ରବିବାର ମାଙ୍କ ବାର ନା କଣ
ରବାରେ ରବିବାରେ ଜଣା ନାହିଁ ମଙ୍ଗଳବାର ଗୁରୁବାର ଆଉଁ ଉଁ ଉଁ ଉଁ ରବାରଟା ଉଁ ଏତେ ଧ୍ୟାନ ନାଇଁ ଧ୍ୟାନ ନାଇଁ ଏତେ।
ଦେଖିବା ତାଙ୍କ ଯୋଉ ବାର ଯୋଉ ଦିନ ଗୋଟେ ଥିବ ସେଇ ଦିନ ଗୋଟେ ହିସାବରେ ଯିବା। ଯାଇଁକି ଟିକେ ବୁଲି ଆସିବା ଆଉ।
ହଁ ମିଶିକି ଗଲେ ଟିକେ ବେଶୀ ଭଲ ଲାଗିବ ଆଉ।
ଭଲ ଲାଗିବ ହଁ।
ମଜା ଲାଗେ ମିଶିକି ମିଳିମିଶିକି ସମସ୍ତେ ଗଲେ ଟିକେ ମଜା ଲାଗେ।
ହଁ ଆମେ ବି ମଜା କରିବୁ ଆମେ କାଲି ଫିଷ୍ଟି କରିବୁଁ। ଛୁ ଛୁଆ ସବୁ ମିଶିକି ଅ
କିଏ କିଏ?
ଏଇ ଆମ ଘର ପାଖେ ରେ ସବୁ ଛୁଆ ଅଛୁ ଆଉ।
ଆମର ବି ଯୋଜନା ଚାଲିଚି। ଆମେ ଆମେ ଏ ଏ ଏ ମୋ ଟିଉସନ ଛୁଆ ମିଶିକି ଗୋଟେ କରିବୁ ଫିଷ୍ଟ।
ହୁଁ।
ହଁ କାଲି। ଆମର ଗୁପଚୁପ
ଆମର ଅଣ୍ଡା ସିଝା।
ଆଁ ବଢିଆ ଆଉ।
ହୁଁ। ହଉ ହଉ ତମେ ଖାଇଦିଅ ଟିକେ ଡାକୁଚନ୍ତି ମୁଁ ଆ
ହାଲୋ।
ହଁ।
ଭୋକ ଲାଗିଲାଣି ଖାଇବି ଟିକେ।
ହଁ।
ଯାଆନ୍ତୁ ଶୋଇବେ?
ହଉ।